ହଁ କ।
ଯୋଉ ମ୍ୟାାମ କଁ କୋଉଥିଲେ।
ସେଇ ଯୋଉ ମ୍ୟାମ୍ ପଢେଇ ନଥିଲେ ନା ମେଲ ସବୁ କେମିତି କରନ୍ତି। ସେ ସେଇଥିରୁ ହ ସେଇ ସେଇଠୁ ଦେଖିକି ସବୁ ଯାହା ଶିଖିଥିଲି ସେଇଥିରୁ ମେଲ ତାକୁ ବନେଇଛି ଦେଖିଆ ମେଲ୍ଟା କରିଆ କଣ ହଉଛି।
ତୁ ଯୋଉ ବି ଟେକ କରିବୁ ନା ଡିପ୍ଲମା କରିବୁ।
ଆଁ ନା ମୁଁ ଡିପ୍ଲୋମା ପକେଇଛି ପା ଡିପ୍ଲୋମା ଟା କାଲି ଆସି ହଁ କାଲି ଆସିବାର ଥିଲା ମୁ ଆଉ ଚେକ୍ କରିନି ତ ଦେଖିଆ ଚେକ୍ କର୍ଦବା। ଦେଖା କଁ ହଉଛି ଆସିଛି କି କଁ ଖାଲି ଫାଷ୍ଟ୍ ସିଲେକ୍ସନ ଥିଲା ହେଲା।
ଆସ୍ ସାଇଥିବ କି କୋଉ କୋଉ ଉଠି ପକେଇଥିଲୁ କୋଉ କୋଉଠି ପକେଇଥିଲୁ।
ମୁଁ ପକେଇଥିଲି ବା ଯାଜପୁର ର ରଗଡି।
ହୁଁ ହୁଁ।
ଆଉ ଭଦ୍ରକ ଉଁ ଆଉ କଟକ।
ଏଠି ଗୋଟେ ଆମ ଏପଟେ କଣ୍ଟେ ଅଛି ଗୋଟେ, ଯୋଉ ଯାସ ପୁର ରୋଡ଼ ପାଖରେ ହଁ କ ହଁ ରଗଡ଼ି-ରଗଡ଼ି।
ସେଇଟା ପକେଇଚି ଖେଡା ଗମେଣ୍ଟ ଖାଲି ଗମେଣ୍ଟ ଖାଲି ପକେଇଚି ଆ ପ୍ରାଇଭେଟ୍ ତ ଦେଖିଆ ନ ପକେଇଲେ ସେ ହେଇଯିବ।
ହଁ ପ୍ରାଇଭେଟ ତ ଯାଇଁକି ସେଟା ଡାଇରେକ୍ଟ ଯାଇକି ଆଡ୍ମିସନ କରିବୁ।
ହଁ ସେରା ଦେଖ ସେଇଗରା ସ ଯଦ ନ ଆସିଲା ତାହେନେ ପ୍ରାଇଭେଟ୍ ପକେଇଆ ଆଉ।
ଆ ଯୋଉ ଆମର ସାର୍ଟିଫିକେଟ ଦେବେନି କମ୍ପ୍ୟୁଟରରେ।
ହଁ କମ୍ପ୍ୟୁଟର ଟା ଏଇ ଆଉ କିଛି ଦିନ୍ ଭିତରେ ଦେଇଦେବେ ଆଉ।
ଏ ସଳା ତିନି ମାସ ହେଲାଣି କ ଦ-ଦେଇନାହାନ୍ତି।
ହଁ ଦେଇଦେବେ ମ୍ୟାମ୍ କହୁଥିଲେ ତାଙ୍କର ଆଉ ଙ୍କ ଦିଟା ନା ତିନ୍ ଟା କ୍ଲାସ୍ କରିବେ।
ଓହୋ।
ତାହଲେ ତିନ୍ ଟା ବାଗିଆ କ୍ଲାସ୍ କରିବେ। ତାପରେ ତମେ ଯଦି କହିବ ଡାଉଟ୍ କ୍ଲିୟର ପାଇଁ ସେ କରିବେ ବି। ଆଉ ସାର୍ ବି ଆଉ ଦିଟା। କରିବେ କି ଙ୍କ ଆଉ ସେତିକି ଆଉ।
ଆଉ ଛଅ ସାତ ଦିନି ଭିତରେ ଦେଇଦେବେ ଆଉ।
ହଁ ଆଉ ମ-ମିନିମମ୍ ମାକ୍ସିମମ୍ ସେଇ ପନ୍ଦର ଦିନ୍।
ଓହୋ।
ସେ ପନ୍ଦର ଦିନ ଭି
ମୁଁ-ମୁଁ ଆଜି ପଳେଇବି ତ ଜୁଲାଇ ବାଇଶି ଆଡକୁ ସଳା ଦେବେ କି ନ ଦେବେ ଫୁଣି ଥରେ ଆସିମି।
ଦେଇ ଦେ ତୁ ସାରୁ ଙ୍କୁ ସେୟା ନନେ କହିବୁ ଯଦି ଡେରି ହବ। ତୁ କହିବୁ ସେଆ ମାମ ମୁଁ ହଉଚି ପଳେଇବି ବିଟେକ ପାଇଁ ପଢିବି। ପଳେଇବି ଆଉ।
ତମର ଲାପଟପ ଗୋଟେ କିଣିମି ପା।
ହଁ ଦେଖିକି ଭଲ ଲାପଟପ୍ ଗୋଟେ କିଣିବୁ ହେଲା ଏ ମୋବାଇଲ ପାଇଁ କିଣିବୁ ସିଏ ହ୍ୟାଙ୍ଗ ମ୍ୟାଙ୍ଗ ହଉଥୁବ ଭାରି ହଇରାଣ ହବୁ। ଦେଖି ବୁଝିକି ତା ପ୍ରୋସେସର ଫ୍ରୋସେସର ମୁ ତତେ ନହଲେ ଦେଖିବା ଭଲ ପ୍ରୋସେସ ଯୋଉଟା ପଢ଼ିବା ପାଇଁ ଆଣିବୁ ନା ଏକାଥରେ ଭଲ ଟେ ନେଇ ଆସିବୁ ଗେମ୍ ଫେମ୍
ନା ଗେମ୍ ନହଲେ ପଢାପଢି ପାଇଁ ବିଟେକ କରିିବି ନହେଲେ ପଢାପଢି ଏଇ ସବୁ କରିବା ପାଇଁ ଆଣିବି ଆଉ।
ଖାଲି ତାନେ ତୋର ପୋଗ୍ରାମିଂ ପାଇଁ ଚାଲିିଥିବା ଦରକାର ହେଲା ଗାମିଙ୍ଗ ଆଣିଲେ ସେ ଟିକେ ଲକ୍ଷେ କେତେ ରେଞ୍ ଭିତରେ ଆଣିବୁ?
ସେଇଟା ମୁଁ କ ଜାଣିଚି ବାପ ଆଉ ରେଞ୍ଜ ମାନେ ସତୁରି ହଜାର ଟଙ୍କା ଭିତ ମୁ ଆଣିମି।
ଷାଠିଏ ସତୁୁରୀ ହଁ ଭଲ ଆସିବ। ସେଇ ପ୍ରୋଗ୍ରାମିଂ ଚାଲିବା ପାଇଁ ନେଇଆସିବୁ ଆଉ।
ହଁ ଖାଲି ପଢା ପଢି ଏ
ହଁ ପ୍ରୋଗ୍ରାମିଂ ଭାଷା ଚାଲିବା ପାଇଁ ନେଇ ଆସିବୁ ହେ ଯୋଉ ପ୍ରୋଗ୍ରାମିଂ ଆ ଯାଭ ବାବା ଆ ସେଗଟା ଜା ପ୍ରାକ୍ଟିକାଲ କରିବୁ ଆଉ।
ସିଏ ଆମର ବିଟେକ କଁ ହେଇଚି ଜାନଚୁ ନା ଆମେ ଯୋଉଠି ରହିମୁ ସେଠି ଫାଷ୍ଟ ବର୍ଷଟା ସବୁ ସବୁ ପୁ ପଢାପଢି କରିବେ ମାନେ ମେକାନିକାଲ୍ ପଢ଼ିବ କମ୍ପୁଟର ପଡିବ ସବୁ ପଡିବ। ତା ପରେ ପୁଣି ସେସେଣ୍ଡ ଇୟର ବର୍ଷ ଯୋଉ ଟା ସେଇଟା ସିଏ ମାନେ ତମେ ଅଲଗା ହେଇଯିବ ଡିଭାଇଡ ହେଇଯିବ। ତମେ ତର ପଲନ ନା ବର୍ଷେ ଯୋଉ ପାଟ ଟା ତମକୁ ଯୋଉଟା ଭଲ ଲାଗିବ ତମେ ସେ ବାଟ ସେ ସବୁ ପଡିବ। ମତେ ତେ ପଚାରିଲେ ମୁଁ କଲି ନା ସାର୍ ମୁଁ ପଢ଼ିବି ଯେ କିନ୍ତୁ ମୁଁ ଆଉ ମୋର କିନ୍ତୁ ପଢି ମେକାନିକାଲ ପଢମି।
ହୁଁ ହୁଁ। ହଁ ମୁଁ ବି ସେଇ ମୁଁ ମେକାନିକାଲ ଇଲେକ୍ଟ୍ରିକାଲ ସେ ପକେଇ ଦେଇଚି ସିଭିଲ୍ ବି ପକେଇଚି।
ନା ମୁଁ ମେକାନିକାଲ ଉପରେ କରିମି।
ଥିଲା ଆଉ।
ମୁଁ ସିଆଡେ ଯାଏ ଟିକେ। ଏଇଟି ପରସେଣ୍ଟେ ଉପୁରୁକୁ ରଖିଲେ ମାନେ ତା କ୍ୟାମ୍ପସ ଦେବେ। ଏଇଟି ପରସେଣ୍ଟେ ଉପୁରୁକୁ ରଖିଲେ କ୍ୟାମ୍ପସ୍ ଦେବେ। ଗମେଣ୍ଟ କୁ ନା ଗମେଣ୍ଟେ ମାନେ- ମାନେ- ଅ-ମାନେ ହଠାତେ ହିଁ ଚାକିରି ଟିକେ ମିଳିଯିବ।
ହଁ -ଗମେଣ୍ଟ୍
ତା-ପ୍ରାଇଭେଟ୍ ରେ ମାନେ ଏତେ ଶୀଘ୍ର ମିଳିବନି।
ହୁଁ।
ଆ- ଯଉମାନେ ଗମେଣ୍ଟେ କଲେଜରେ ପଢୁଚନ୍ତି ପ୍ଲସ୍ ଟୁ ତାଙ୍କର ଦେଖିବୁ ଶୀଘ୍ର ଚାକିରି ମିଳିଯିବ।
ଆଗ ସିଏ ଗମେଣ୍ଟ୍ କୁ ଦେଖିବେ ହେଲା ଗମେଣ୍ଟ୍ ରେ ଆ-କିଛି ଭଲ ଭଲ ପିଲା ବାଛିିକି ନେଇଯିବେ
ତାପରେ ଯାହା ବଳିବ ପ୍ରାଇଭେଟ୍ କୁ ଅନେଇବେ। ଏବେ ଯଉମାନେ ପ୍ଲସ୍ ଟୁ ପଢୁଚନ୍ତି ଗମେଣ୍ଟ୍ ରେ ତାଙ୍କର ଶୀଘ୍ର ଚାକିରି ହେଇଯିବ।
ହଁ ଯିଏ ଗମେଣ୍ଟେ ଆଗ ଗମେଣ୍ଟ୍ ରୁ ଭଲ ଭଲ ପିଲା ବାଛିବେ ତାପରେ ଯାଇଁକି ପ୍ରାଇଭେଟ୍ ପିଲାଙ୍କୁ ଦେଖିବେ ସବୁ। ଯିଏ ଯିଏ ଭଲ ଥିବେ ତାଙ୍କୁ ନେବେ ପୁଣି ଆଉ ଏଇଆ ଆଉ।
ହଁ ମୁଁ ପକେଇଚି ଆର୍ମି ର ଯଉ ଆସିବ ଏଇ ଚାରି ଦିନ୍ ଭିତରେ ପଳେଇଆସିବ।
ଏକ୍ଜାମ୍ ଦବା ପାଇଁ ଯିବୁ?
ନା -ନା ମାନେ ରେଜଲ୍ଟ ଆସିବ ଏଇ
କଣ ପରୀକ୍ଷା ଦେଇ ଦେଇଚୁ -ପରୀକ୍ଷା ଦେଇ ଦେଇଚୁ -ଆଁ?
ହଁ ପରୀକ୍ଷା ଦେଇଦେଇଚି।
କଣ୍ ଭଲ ହ-ହେଇଚି ନା ପରୀକ୍ଷା?
ହଁ ସେ ପଚାରିଥିଲେ ମାନେ ଏଇ ଜି କେ ଉପରେ ପଚାରୁଚନ୍ତି ଆଉ।
ଓ ମାନେ ମୌଖିକ ଇଏ ପଚାରିଲେ?
ନା -ନା ଦ କମ୍ପ୍ୟୁଟର ଯିବୁ କମ୍ପୁଟରରେ ମାନେ ସେ ସେଟିଙ୍ଗ୍ ହେଇକି ଅଛି କମ୍ପୁଟର୍ ଅନ୍ ହବ ଆଉ।
ଓହୋ ଚାରିଟା ଅପ୍ସନ୍ ଥିବ ମାରିବୁ ଠିକି।
ପଚାରିଚନ୍ତି ଉଁ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଡିଏ ଟା ମାନେ ବାଙ୍ଗାଲୋର ନା ଏନ୍ତି କୋଡିଏ ଗୋଟେ କେତେ କୋଟି ଟଙ୍କା କଣ ମାନେ କ କଉ ପ୍ରୋଜେକ୍ଟ ଉପରେ ସେ ଦେଇଥିଲେ?
ହଁ ଆଉ ସେଇଭଳିଆ କ୍ୱେଷ୍ଚେନ୍ ସବୁ ଆଉ ଓହୋ। ହୁଁ ଭଲ ଦେଇଚୁ -ଦେଇଚୁ ନା? ହାଲୋ।
ହଁ।
ଭଲ ହେଇଚି ନାଁ ଏକ୍ଜାମ୍?
ହଁ ଦେଇକି ଆଇଚି ଆଁ -ଫା-ମୁଁ ଦେଖିଲି ଫାଷ୍ଟେ ଆଁ -ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ।
ହାଲୋ।
ହଁ ଆର୍ମି ଟା କଣ୍ ଜାଣିଚୁ ନା ମାନେ ମୁଁ ଯଉଟା ଫାଷ୍ଟ୍ ଟେ ଦେଖିଲି ମୁଁ କହିଲି ଏରା କଉ ମାନେ କଉ କୋଶ୍ଚିନ୍ ଉପରେ ସବୁ ପ-ପଡିଚି। ତାପରେ ଧୀରେ ଧୀରେ ଯଉ ଏଇନା ଗୋଟେ ପୋଲିସ୍ ରେ ଗୋଟେ କଣ୍ ଟେ ବାହାରିଚି ସେଇଟା ପକେଇବ ମାନେ ତାରି ଉପରେ ପଢିମି ଆଉ।
ହୁଁ।
ମୁଁ କହିଲି ଫାଷ୍ଟ୍ ଏକ୍ଜାମ୍ ଦେଖିବ ମାନେ କାହା ଉପରେ ଜିି କେ କୋଶ୍ଚିନ୍ ନା କାହା ଉପରେ ପଡୁଚି ମାନେ କେମିତି କୋଶ୍ଚିନ୍ ଆସୁଚି?
ହ
ଏନା ଗୋଟେ ବାହାରିଚି ଗୋଟେ ମାନେ ଏଠି ଏୟାରପୋର୍ଟ ସିକ୍ୟୁରିଟି ଗାର୍ଡ ଏ ରେଲୱ ସିକ୍ଯୁରିଟି ଗାର୍ଡ ଏ ଯୋଉ ଫୁମ୍ ବାହାରିଚି।
ରେଲୱେ
ହଁ ରେଲୱେ ସିକ୍ଯୁରିଟି ଗାର୍ଡ ସେ ବାହାରିଚି ଟିକେ ପକେଇବି ଯାଇଁକି ଆଉ।
ହଁ ସେ ପକେଇ ଦେ ପକେଇ ଦେଇିକି ଦେ ପରୀକ୍ଷା ଦେ ଦେଖିବା। ବାଜିଯିବ ଯଦି।
ଯାହା ହବ ହବ ଆଉ। କ ହେଲା କଣ କରିବ?
ଆଉ ସିଏ ପା ପ୍ରାଇଭେଟ ରେ ଇଏ କରିଚି।
କଲୁଣୁ?
ଆ କଉଠି କହନି?
ପ୍ରଶାନ୍ତ ଦାଦା ଯୋଉ କୋଉଥିଲେ କି ଜବ ମାନେ ସୋଲାର ଯୋଉ ପ୍ୟାନେଲ ଜବ।
ନା ମୁଁ କରିନି ତ ଏଇ ଯୋଉ ଲୋକଙ୍କୁ କଇବୁ ତ
ପିବ ଫୋନ ରେ
କହିବୁ ଲୋକଙ୍କୁ କହିବୁ ଲୋକଙ୍କୁ କହିବୁ ତ?
ହୁଁ।
ହଁ ସେଟା ତୁ ସେଟା ତୁ କରଚୁ କି?
ନା ନା।
ଆଉ ସେରା କଲେ କେତେ କଣ ଦେବେ କେତେ କଣ ଦେବେ?
ମେନ ହେଲା ଖାଇବା ପିଇବା ତାଙ୍କର ଆଉ ମାସକୁ ଦଶ ହଜାର ନା କେତେ ଟଙ୍କା ଦେବେ।
ଯାଇଙ୍କି ସେ ତାଙ୍କ ଇଏ କତିରେ ରଇବୁ ତାଙ୍କରି ଇଏ କତିରେ ରଇବୁ? ଓ ଘରେ ବସିକିି ନୁଅଁ?
ଖାଇବା ପିଇବା ତାଙ୍କର ତାଙ୍କ ସବୁ ତାଙ୍କର ଯୋଉ ଚାରିଟା ବେଳେ ଯାଇଁକି ଆସିବି ଘରକୁ।
ଓ ହ ଆଚ୍ଛା। ମାନେ ତୁ ହଁ ଯିବୁ ସକାଳେ ଆସିବୁ ଚାରିଟା ବେଳେ।
ହଁ।
ଏ ହେ ଏ ଘରେ ବସିକି ହେଇଥିଲେ କେଆଣି କଣ ଗୋଟେ ହେଇଥାନ୍ତା ନା କଣ?
ହଁ ବା।
ଗ ହ ଏଇ ଲୋ ବୋଉ ଏତେ ବାଟ ଏତେ ବାଟ ଯିବୁ?
ଆଉ ଗୋଟେ ବାହାରିଚି ଟେକ୍ ଟେକ୍ ମନ୍ଦିରାର ଇଣ୍ଟର ଇଣ୍ଟରଭ୍ୟୁ ଏ ଇଣ୍ଟରଭ୍ୟୁଦେଇ ଦେଇସାରିଲାରେ ସେଠି ଯାଇଁ ଟେକ୍ ମନ୍ଦିରା ରେ ରେ ରହିବୁ।
ଉଁ ହୁଁ ହୁଁ।
ଏସବୁ ବାହାରୁଚି ଯାହା ଦଉଚନ୍ତି ଆଉ।
ହୁଁ ହୁଁ ଗ୍ରୁପରେ ଆମର ପଠଉଥିଲେ ସବୁ।
କଲ କରିନି।
ସେଇପା ଏକ୍ସଲରେ ଖାଲି ଡାଟା ଏଣ୍ଟ୍ରି କରିବୁ ଏକ୍ସଲରେ ସବୁ ଡାଟା ଏଣ୍ଟ୍ରି କରିବୁ ସବୁ
ଓ ହୋ।
ନାଁ ଆଡ୍ରେସ ଫାଡ୍ରେସ ସେ ଯାହା ଥିବ ସବୁ ସେଗୁରା ସବୁ ଏକ୍ସେ ତେଣୁ ଖୋଲିକି ସବୁ ଆଡ୍ କରିକି ଗୋଟେ ଫାଇଲିଟେ ତିଆରି କରିବୁ ଆଉ।
ଆମେ ଯୋଉ ଏକ୍ସେଲ ଓ ପଢୁଥିଲେ ତ?
ହଁ ହଁ ସେଇଗୁରା ସେଇଗୁରା ସେଇଥିରେ ସବୁ ଡ଼ାଟା ଏଣ୍ଟ୍ରି ହଁ ହଁ ସେଇଗୁ ଡାଟା ଏଣ୍ଟ୍ରି ତା ଭିତରେ କରିକି ସବୁ ରଖିକି ମାନେ ସବମିଟ୍ କରିବୁ ଫାଇଲ ସେଭ୍ କରିବୁ ତମ ଯେ ତାର ଓନ ଥିବ ତାକୁ ଦେଖେଇବୁ ସେ ସେଇଆ କଲେ ତାକୁ ପଇସା ଦବ ହଁ ମାସକୁ ତାର ଯାହା ହବ ଦବ ନା ନା ତା କତିକି ଯିବୁନା ଆଉ ନାଁ ନାଁ ତାଙ୍କ ଫିସ ରେ କରିବିନା ହଁ ତାଙ୍କ କତିକି ଯିବାକୁ ପଡିବ ନହେଲେ ତୁ ଏଇଠି ରହିକି ମାନେ ତୋ ଘରେ ଗୋଟେ ଲାପଟପ ରଖ ଖିକି ଏଣ୍ଟ୍ରି ଡାଟା ଏଣ୍ଟ୍ରି ଜିବୁ ଘରେ ବସି ଯଦି ସେ ପରମିସନ ଦେଲା
ଆଜି ଅଛି ଆମର କିଏ ଜାଣନା ଆଇ ଟିଆର ରେ ଯୋଉ ଏକ୍ସାମ ପକେଇନଥିଲି ବିଟେକ ପାଇଁ ସେଇଟା ଆଜି ଅଛି ଆଜି କମ୍ପ୍ୟୁଟରରେ ମୋର କମ୍ପ୍ୟୁଟର ରେ ତ ନାଇଁ ମୋ ପାଖରେ ମୁଁ ଏଇନା ଯିବି କ ଆ କୋଚିଂ ତ ବନ୍ଦ
ହଁ
ଚେଷ୍ଟା ଦମି ଆଉ
ମେନ୍ ଟା ଦେବି ଆ ଏଇଟା ଡେମୋ ଥିଲା
କମ୍ପୁଟର ବି ଆଜି ଖୋଲା ଅଛି ତୁ ଗଲେ ବି ଇଏ କରିପାରିବୁ
ଆମର ଡେମୋ ଥିଲା ଆଉ ଯୋଉ ମେନ ଟେଷ୍ଟ ଟା ଯାଇକି ଦେଇକି ଆସିମି ଆଉ
ଓନେ ୟର ଆଁ
ଓହୋ କମ୍ପ୍ୟୁଟର ଖୋଲା ଅଛି କୋଚିଂ ଖୋଲା ଅଛି
ତୋର ଯଦି କାମ ଅଛି ଯିବୁ ସାରିକି ଆସିବୁ କଣ ଅଛି ନାଇଁ କ୍ଲାସ୍ ହଉନି ଆଜି ଆଉ
ଦଶା ତା ଆଡ଼େ
ଓହୋ ଆସି ହେଲାଣି ଦଶଟା ପନ୍ଦର କୋଡିଏ ହେଲାଣି
ଆଉ ଆଉ କଣ ସବୁ ଭଲ ନା?
ହ୍ୟାଲୋ ଆରେ ସବୁ ଭଲ ନା?
ଆଉ ମୁଁ ଆଁ
ଆଉ କଣ ସବୁ ଭଲ ନା ଘରେ।
ହଁ ସେ ଘରେ ଯୋ ଭଲ ଅଛନ୍ତି ଆଉ।
ଓହୋ ଆଉ ତମ ଗ୍ୟାରେଜ ଟା କୋଉଠି ମୁଁ ସା ଜାଣିପାରିଲିନି?
ହଁ?
ଗ୍ୟାରେଜ ଟା ତମର କୋଉଠି କହିଲୁ?
ଏ ବିଜୁନଗର ସାଇଡି ଥାନାକୁ ଯିବୁ ଯୋଉ ରୋଡ ଟା?
କଟକ ଯାଆନ୍ତି ଯୋଉ ପଟେ?
ହଁ ହଁକଟ କଟକ ରୋଡ ବାଁଶା ଯୋଉ ଗୋଟେ ବି ଏନ ବ୍ଲୁ କାର୍ ଟା ଥୁଆହେଇଥିବ ମା ତାରିଣୀ ଟେଣ୍ଡ ହାଉସ୍ ଦେଖିଛୁ ନା?
ଟେଣ୍ଟ ହାଉସ୍ ଏ ଯୋଉୁରା ସବୁ ହଁ ହଁ ଯୋଉରା ସବୁ ଏଠି ଯୋଉ ଟେଣ୍ଡ ହାଉସ୍- ତମର ତ ଯୋଉ କୁଅଖିଆ ଲକ୍ଷ୍ମୀ ନାରାୟଣ କୁଅଖିଆ ଲକ୍ଷ୍ମୀ ନାରାୟଣ ହଁ ହଁ।
ପୁଅଟା ଖାଲି ଦ ସେଇ ଗେଟ୍ ରେ ଆଉ ଗୋଟେ ଯଉ ଥୁଆଇଥିବ
ସେଇ ଗୁରା
ସେଇଠି ତା ପାଖରେ ଦଉଛି ତା ବି ଏ ଡବ୍ଲୁ କାର୍ଡ ଟା ଥୁଆଇଥିବ
ହଁ।
ଣ୍ଡୁ କାଟେ ସେ ସେଇ ଗ୍ୟରେଜ୍ ଟା ହେଉଛି ଆମର
ଏଟା କଣ ମାନେ ସବବେଳେ ସେ ଜିିତୁ ଆଉଚି କି?
ନା ଏଇଟା ଫାଇନାନ୍ସ ରେ ଆସିଚି ମାନେ କୋଉଠି କମିତି ଆକସିଡେଣ୍ଟ ହେଇଥିଲେ କଣ ହେଇଚି ତାକୁ ପୋଲିସବାଲା ଉଠେଇ ଦେଇଛନ୍ତି ଆଉ ହଁ।
ଓହୋ। ନା ମତେ ସେଇ ସେ ମାନେ ଇଏ ମେସେଜ କଲା ଆଜି କଲ୍ କଲା ମତେ ହସ ମାଡୁଛି ଆରେ କଣ ସିଏ ବୋକା ବନେଇ ଦଉଚି ସମିତିକି ନା କଣ?
ହଁ ବା ସେ ହବଶ୍ୟ ଭାବୁଛି ଛୋଟ ଛୁଆ ଆମେ ତାକୁ ଧମକେଇଲେ